ଲା
ହୁଁ କଣ କରୁଚୁ?
ହଁ।
ହିଁ କରୁଛୁ।
ମୋବାଇ ଏ
ହୁଁ।
ଏଥିରେ ଟିକେ ସାଉଣ୍ଡ କମ ଆସୁଚି
ହଁ ସାଉଣ୍ଡ କମ ଆସିବ?
ସ କମ ସରି
ଆଁ
ମୁଁ ଦୋକାନ ରେ ଶୋଇଚି।
ହଉ କେତେବେଳେ ଦୋକାନ ବାହା
କଣ କହିଲ?
ଦୋକାନ କୁ କେତେବେଳେ ବାହାରିକି ଆଇଲୁ ଦୋକାନକୁ?
ନଅଟା ବେଳେ ନଅଟା ସାଢ଼େ ନଅଟା ବେଳେ।
ଆଉ ଖାଇବା?
ମାଛ ତରକାରୀ ଭାତ ଧରିକି ଆସିଥିଲି।
ଘରେ ସବୁ କେମିତି ଅଛନ୍ତି?
ଘରେ ସୁ ବୋହୁତ ବୋହୁତ ବୋହୁତ ଭଲରେ ଅଛନ୍ତି।
ରପା ରୂପା କଣ କରୁଥିଲା?
ରୂପା ଘରେ ଅଛି ମୁଁ ଦୋକାନରେ ଅଛି ତମରେ ବର୍ଷା ହୋଉଚି?
ମୁଁ ବର୍ଷା ଝିପ ଝିପ୍ ଝିପ ଝି ହେଲା ବୋଧେ ପାଖାପାଖି ଚାରି ଘଣ୍ଟା କତର ଚାରି ଘଣ୍ଟା। ପରେ ଏବେ ହେଇ କମିଚି
ସବୁଆଡେ ବର୍ଷା ହୋଉଚି କାଲି ଉଉଦା ହେଇଥିଲି ଆଜି ଯଦି ଗଲା ବଳ ଓଦା ହେଇଛି
ତୁ ରେନିକୋଟ ନେଇକି ଆସିନୁ କି, ରେନିକୋଟ ନେଇକି ଆସିନୁ?
ଛତା ଆଣିକି ଆଇଛି।
ଆ ଛତାରେ ତିନ୍ତି ଯିବୁ ଆଉ।
ରୁ ଟିକେ ନଉ
ଆଜି ସକାଳୁ ଘରୁ ବାପା ବାହାରିକି ଗଲେ
ହୁଁ।
କାଲି ଗଲେ ଯୋଉ ଆମ୍ବ ନେଇକି ଯାଇଥିଲ ପାଖାପାଖି ସେ ବୁଢ଼ା ଦେଇଥିଲା ଦବା ପାଇଁ ପାରାଦ୍ଵୀପରେ କାହାକୁ ଦଶ କେଜି ପାଖାପାଖି ଖି ଆମ୍ବ ବ୍ୟାଗରେ ପୂରେଇକି ବାନ୍ଧିକି ଦେଇକି କହିଲେ, ତାକୁ ହଁ। ବାନ୍ଧିକି ନେଇକି ଗଲେ, ଯାଇଁକି କୋଉଠି ଗଳେଇଛନ୍ତି ସିଏ ନିଜେ ବି ଜାଣିନାହାଁନ୍ତି? ଏଠୁ ଯାଇଁକି ପାରାଦ୍ଵୀପରେ ପହଞ୍ଚିକି ପାରାଦ୍ଵୀପରେ ପହଞ୍ଚିକି, ସେ ଲୋକ ଯିଏ ନବ ତାକୁ ଫୋନ୍ କରିଛନ୍ତି
ତାପରେ
ତାପରେ ସେ ଲୋକ ଆଇଲା, ଆସିକି ଯେମିତି ପାରାଦ୍ଵୀପରେ ତାପରେ ତ ପଛ ଅନେଇଲା ବେଳକୁ ବ୍ୟାଗେ ନାହିଁ।
ହେ ଭଗବାନ।
ସେ ଲୋକକୁ କହୁଛନ୍ତି ଆଉ, ଗଳି ପଡ଼ିଛି କୋଉଠି ଆଉ କଣ କରିବି?
ହେ ପ୍ରଭୁ, କିଭଳିଆ ଲୋକ, ମାନେ ଆମ୍ବଟା ନେଇକି କୋଉଠି ଗଳିଚି ଜାଣିନାହାଁନ୍ତି, ତାପରେ ଦେଖିଆ କଥା ଆମ୍ବଟା ଅଛି କି ନାହିଁ, ତାକୁ ଫୋନ କରିସାଇଲା ପରେ ସେ ଯେତେ ନବାକୁ ଆସେଇ ସେତେବେଳେ ଦେଖିଲେ?
ହଁ। ଆଉ ଗୋଟେ ସାର୍ ବି ଥିଲେ, ସେ ସାର୍ ସେ ସାରଙ୍କର ମହୁଲି ଆଣିଥିଲେ ଆ କଣ ସେ ସାର୍ କହିଥିଲେ, ସବୁ ବ୍ୟାଗରେ ପଶଥିଲା ସେ ବ୍ୟାଗଟା ତ କୋଉଠି ଗଳିପଡିଛି ଆଉ। ରେନିକୋଟ ବି ଥିଲା ସେ ବ୍ୟାଗରେ ସେ ରେନିକୋଟ ଫେନିକୋଟ ସ
ବ୍ୟାଗ୍, ଆମ୍ବ, ରେନକୋଟ ସବୁ ଗଳି ପଡ଼ିଛି? ସେଇଟି ଥିଲା।
କୋଉଠି ଗଳି ପଡ଼ିସି ସିଏ ବି ଜାଣିନାହାଁନ୍ତି।
ହେ ପ୍ରଭୁ। ଯିଏ ପାଇଥିବ ତାର ବଲେ ବଲେ ଆଉ। ବର୍ଷା ଛାଡ଼ିଲେ। ବାହାରକୁ ଯାଏ? ମୁଁ ଯାଉଛି। କିଏ? ମୁଁ ଚପଲ ଆଜି ବୋଉର ଚପଲ ନେଇକି ପଳେଇ ଆଇଚି, ତାକୁ ବାର ବାର ଓଦା କରିବାକୁ ପଡୁଛି। ମୋ ସ୍ପଞ୍ଜଟା ସେ ନେଇକି କୁଆଡେ ଯାଇଥିଲା ଭାରି
ଘରକୁ ଯିବୁ ନା କଣ?
ଘରକୁ ନା ବା, ବାହାରକୁ ଯାଉଛି।
ହୁଁ ହୁଁ। ହ
ହୁଁ ହୁଁ ହୁଁ।
ଆଉ ମେସିନ୍ କଣ ତା କିଣିବୁ?
ମେସିନି କିଣା ହବାର ଅଛି ଆଉ।
କେବେ? କେବେ?
ହେଇଯାଉ ପଇସା ପତର ଟିକେ କିଣିଆ। ପାନି ପଇସା ପତର ହେଇଯାଉ କିଣା ହବ।
ଓହୋ। କାମ ଶିଖିଗଲୁଣୁ?
କାମ କଣ ଶିକିବି, ରୁଚି ଦେଇକି କହୁଛି ଟିକେ ଶିକେଇ ଦବୁଟି। ରୁଚି ଦେଇ ମତେ, ନାଇଁ
କାଇଁ କଅଁ କହୁଛି?
ହୁଁ।
କଣ କରୁଛି ଶିଖଉନି?
ତୁଳସୀଦି ମତେ କାମ ଶିକୋଉନି ଆଉ ମନା କରୁଛି କହୁଛି ନା ମୁଁ ତ ଶିକେଇବିନି।
ଆଉ ଏକୁଟିଆ ଶିଖିକି ସେ କଣ କରିବ?
ଆଁ!
ଏକୁଟିଆ ଶିଖିକି ସେ କଣ କରିବେ?
ଏକୁଟିଆ ଶିକିକି ତା ଶାଶୁର ବ୍ଲାଉଜ ତିଆରି କରିବ ମତେ କହୁଛି ତୁ ନ କର ମୋର କଣ ଅଛି?
ହ
ଇଲୋ ଦେଖୁଛି କହୁଛି ମୋ ଶାଶୁ ମରୁନି କହୁଛି ଶାଶୁ ପାଇଁ ବ୍ଲାଉଜ କଣ ତିଆରି କରିବି ତାର ସେଇ ରଶି ନଗେଇକି ଟାଙ୍ଗିବି।
ଭଲ କଥା।
ହୁଁ ହୁଁ ସେ ତା ଶାଶୁକୁ ଜମା ଭଲ ପାଏନାହିଁ କାହିଁକି ନା ତା ଶାଶୁ ରାଜି ହଉ ନାଇଁ ତ ସେଥିପାଇଁ
ହୁଁ।
ଏ ତା ଶାଶୁ ଟା ତା ଶାଶୁ ରାଜି ହଉନି, ଏଡେ ସୁନ୍ଦରୀ ସର୍ବଗୁଣ ସମ୍ପୂର୍ଣ୍ଣ ବୋହୁଟା ପାଇକିରି କହୁଛି ନା ମତ୍ ତେ ଆହୁରି ସୁନ୍ଦର ବୋହୁ ଦରକାରେ କଣ ଅପ୍ସରୀ ଆସିବ ତା ପାଇଁ?
ଆରେ ମୁଁ ତ ଦେଖିବାକୁ ପାଇନାଇଁ ତାକୁ?
ତମେ ଦେଖିଲେ କଣ ନିହାତି ଜରୁରୀ ସିଏ ତାକୁ ମୁଁ ଦେଖୁଛି ସିଏ କାମ ଶିକ କଣ ଖରାପେ ରୋଷେଇ ବାସ ତ ଜାଣିଛି ଏ ସିଲେଇ କାମ ତ ପୁରା ତ ସେ ମାଷ୍ଟର ହେଇଗଲାଣି, ଆଉ ଦେଖିବାକୁ ବି ତ ସୁନ୍ଦର ଟା କଣ ତା ଶାଶୁକୁ ଭଲ ଲାଗୁନି ଇଏ? ଚୁଟି ତ ରଖିଛି ମୋ ଭଳିଆ, ମୋଠୁ ବଡ ବଡ ହବ ତା ଚୁଟି। ମୋ ହେଲଥଠୁ ଟିକେ କମ ହେଲଥ ହବ। ଏତ ତ ସୁନ୍ଦରଟା ଗୋରିଟା ଆଉ ପୁଣି କେମିତିଆ ଝିଅଟେ ତାକୁ ଦକାରେ?
ଚାରି ଫୁଟିଆ ମଣିଷ ବୋଲି ସେଇନାଗି ଚୁଟିଟା ଦେଖାହଉଛି। ଅଧିକ।
ତୁଳସୀ ଟି ହଁ ତୁଳସୀ ଟିକେ ହାଇଟ୍ କମ ହବ।
ସେଇନାଗି ସେଇନାଗି ତୁ ତା ଚୁଟିଟା ବଡ ଦେଖାଯାଉଛି।
ହଁ ତାର ହାଇଟ ସେ ମୋଠୁ କେତେ ଗେଡା ହବ?
ହୁଁ।
ମୁଁ ତମଠୁ ଯେତିକି ଗେଡା ହେବି ସିଏ ମୋଠୁ ଆହୁରି ତାଠୁ ଅଧିକ ଗେଡା ହବ ମାନେ ଭାବ କେଡ଼ିକ ଟେ ସେ? ଛୋଟିଆଟା ବକଟେ ନାଖୁ।
ଓ ହୋ ଆ ହା। ଫାଇନାଲି ଯୋଉ ମ୍ୟାଚ୍ କରୁଥିଲି ଯୋଉ କଲର୍ ସେଇ କଲର୍ ମ୍ୟାଚ୍ ଚ୍ ହେଇକି ଆଇଲା ଟାଇଲି ମୁଁ ଭାବୁଥିଲି ମ୍ୟାଚ ହବନି ବୋଲି ହେ ଲଗା ହେଲେ ସିନା ପଠେଇବି। ହଁ ଟାଇଲଟାକୁ କଣ ଖୋଲିକି ଫଟୋ ପଠେଇବି ନାଇଁ ପଦାରେ ଥୁଆ ହେଇଚି।
ଦୋକାନରୁ ଦେଖିକି ଆଣିଥିବ ଟି?
ହୁଁ ଟିକେ ନାଗୁ ଚିରିକି ଦେଖିଚି ନା ଆଉ।
ଲାଗି ସାଇଲେ ମତେ ଫଟୋ ପଠେଇବ? ଆଗରୁ ଯେତେବେଳେ ଯାହା ଇଏ କର ମତେ ଫଟୋ ପଠାଅ ଏବେ ଆଉ ପଠଉଚ? ପଥଉନ ନା ଆଉ ଏତେ ଭଲ ବି ପାଉନ।
ଲଗା ହେଇସାଇଲେ
ଏଇ ମୋ ଛୁଞ୍ଚିରେ କିଏ ସେ ସିଲେଇ କରୁଛି, ମୁଁ ଟିକେ ଦେଖିବାକୁ ପାଉନି ଏ ଅଙ୍କଲ ହିଁ କରୁଥି
ହ
ସେଇ କରୁଛନ୍ତି ଧଳା ସୂତା ଦେଖୁନ କେଡ ବଡ ଲାଗିଛି?
ମୋରି ବି ମନେ ପଇଲା ସିଲେଇ କରିବାକୁ ମୁଁ ବି ଯିବି। ମୋର ବି ପ୍ୟାଣ୍ଟ ଅଛି ଦିଟା ସିଲେଇ କରିବାର।
ସିଲେଇ ହବ?
ଆରେ ସେ ମାନେ ସିଲେଇ ହେଇଥିଲା ଯଉଁ ସାଇଡ଼ ଗୁଡ଼ା ମରା ହେଇଥିଲା ଗୋଡ଼। ସେ ଖୋଲି ଯାଇଚି ଫୁଣି ଆଉଥରେ।
ତମେ କିଣିଳା ବେଳେ ଡବଲ୍ ଚିହ୍ନ ମାରି ଦିଅନା।
ଡବଲ ଚିହ୍ନ
କିଣି ସାରିବ ତାକୁ ଦେଇଦବ ଦୋକାନରେ ସେ ମାରଦବ। ବହୁତ ପଇସା ନହନ୍ତି ମତେ ଆଣି ଦେଇଦବୁ ମୁଁ ସିଲେଇ କରିଦେବି।
ମାରିଥିଲା ପୁଣି ଖୋଲିଯାଇଚି ତାକୁ ଆଉଥରେ ମାରଦେବି।
ଆଉ ଇସ୍କା ସୂତା କିଧର ଗୟା? ପେଟ ଦରଜ ହେଇଯାଇଛି ୟେସ ନେ ନେଆ ନେଆ ନେଆ। ଅହଁ କାଜ କାଟିଚ ହାଲୋ।
ହୁଁ।
ବୋଲିସ୍।
ଙ୍କ କହୁଚୁ ଙ୍କ ଗୋଟେ କହୁଥିଲୁ ଗୋଟେ?
ଉଁ
କଁ ଗୋଟେ କହୁଥିଲୁ?
କରୁଥିଲି ମୋ ବୁ ବ୍ଲୁତୁଥ ଟା ଦେଇ ଗଲଣିି।
ବ୍ଲୁଥୁତା ନେଇଗଲୁନୁ ମୁଁ ଥୁଆ ହେଇଚି ମୋ କତିରେ।
କାହିଁ କହୁଚ ମନ ତମ ପାଇଁ ୟରକଟ ଟା ନେବାକୁ ମନେପଇଲନି। ଏକ୍ସଚେଞ୍ଜ କରିଦେଇନାହାନ୍ତ ତମେ ମୋ ୟରକର୍ଡ ନେଇଯାଇଥାନ୍ତ ମୁଁ ତମ ବ୍ଲୁତୁଥ ଟା ନେଇ ଯାଇଥାନ୍ତି।
ଖଜାଓ
ଉଁ ହୁଁ ହୁଁ ହୁଁ।
ଆଉ ଗୋଟେ ନେଇ ଆସିବୁ ଆଉ ଙ୍କିକି ଆଉ।
କଣ?
ତୁ ବ୍ଲୁତୁଥ ଏତେ ବି ସୁବା ଯିବନି ଫୋନ ରେ କଥା ହେଲେ କଣ ଶୁବା ଯାୟ କାନଟା ଦବୁ ଯେତିକି ଭଲ ବ୍ଲୁତୁଥୁ ନଗେଇବା ସେତିକି ଭଲ ନୁହେଁ ବ୍ଲୁତୁଥୁ କେତେବେଳେ
ଓମ ଶୁଭୁଚି।
ଏଥିରେ ଙ୍କ ଶୁବିବ ଏଇଟା ନେଟରେ ସବୁ କଥା ହେଉଛୁ କଣ ଶୁଭିବ ସିଏ
ସିଏ ତ ଅନଲାଇନ ଥିଲେ ହିଁ କଥା ହେଇପାରିବୁ ନା।
ହୁଁ। ଏଥିରେ ଯେତେ କଥା ହବୁ ସେତେ ଭଲ। ସେ କଥା ପଛରେ କଥା ହବା ଆଉ କଣ କହୁଚୁ କ?
ଆଉ କଣ ଆଉ କିଛି ନୁହଁ ଯେ ସବୁ ମତେ ଭାରି ଇଏ ଲାଗୁଚି। ନୂଆ ବ୍ଲାଉଜ କପଡାଟା କୋଉଠି ରଖିଦେଇଚି ତାକୁ ତାକୁ ସିନା ଆଇଁଲେ ବୁଝେ ଏ ମେସିନ୍ କି ଆଣିଥିଲି କି କଣ? ମୁଁ ତାକୁ କୋଉଠି ଥୋଇ ଦେଇଛି ପାଇଲେ ମୁଁ ଆଣିକି ତାକୁ କାଟ କରିଦେବି ଭିତରେ।
ହୁଁ।
ଗୋଟେ କାଟିକିରି ସିଲେଇ କରିଲେ ହଁ ସିଲେଇ ଠିକ ଠାକ ପଇଲା। ସେଇଆକୁ ଦି ତିନି ଦିନ ଖଣ୍ଡେ ରିପିଟ୍ କରଦେଲେ ଜିନିଷ ଟା ମନେ ରହିଯାଆନ୍ତା। ମେସିନ୍ ଏଇ ଖାଇସାରିଲା ପରଠୁ ମଝି ମେସିନ୍ ଟା ଫାଙ୍କା ରହୁଚି। ତ କାଲି ଟିକେ ଚଲଉଥିଲି ଯେ ଲୋ ବୋପା ଗଁ ଗଁ ପାଉଛି ମେସିନ୍। ସତେ କି ମୋ ହାତ ଫାତରେ ଛୁଞ୍ଚି ଫୁଟିଯିବ। ସତରେ ମଟର ଲଗା ଚଲା ଟା ଶିଖିବାର ଅଛି। ମଟର ଚଲା ଶିଖିଲେ ଓ ପେଡାଲ ଗୋଡରେ କେତେ ମାରିବି ମାରି ମାରି ମୋ ଗୋଡ ଦରଜ ହେଇଯାଉଛି। ସେ କେତେବେଳେ ଫୋନ କାଟିକି ତାର ପୁଣି ଫୋନ ବାଜିଲାଣି। ଅଙ୍କଲ ନାହାନ୍ତି ବୋଲି ଆମେ ଏଇନା ପାଲା କରୁଚୁ। ଅଙ୍କଲସ୍‌ ହେଲେ ଚୁପ୍ ଚାପ୍ ରେ ତ ତୁର୍ସ ଦିଦି ର।
ଙ୍କ ପର୍ନ। କାଟିିକି ଫୋନ୍ କରି
ତୁଲସୀ ଦିଦି ଟିିକେ ଭାରି ରାଗୀ। ଫୋନ କାଟି ଦେଇଛି ଯେ ତାର ଫୋନ ଆଉଛି ସବୁ ଫୋନ ଉଠଉନାହିଁ।
ରାଗିଲେ କଣ ହବ।
ସିଏ ଟିକେ ଭାରି ରାଗି ଆଉ। ତା ମୁଣ୍ଡ ଟିଣ ହେଲେ ସେ କାହାରିକି ଛାଡିବନି ତା ମୁଣ୍ଡ ଗରମ। ସେ କହିବ ମୋ ମୁଣ୍ଡ ଗରମ କରନା ଜମା କହିଦେଲି ମାରିଦେବି ତତେ।
ଗୋଟେ କାମ କରୁନି ପାଣିରେ ଯାଇକି ସେ କପଡ଼ା ଫପଡ଼ା ସବୁ ସିଲେଇ ଫିଲେଇ କରୁଛି। ତାକୁ ନେଇକି ବ ତାପରେ ନେଇ ଭିଦେଇ ଦେଇକି ଭିଜେଇ ଦେବ ଭିଜେଇ ଦେଇକି ପାଟିରେ ପୁରେଇ ଦେଉନି ଖାଇ ଦେଉନି।
କି ତାର ତିନି ଥର ଫୋନ୍ ବାଜିଲାଣି ସେ ଉଠଉ ନାହିଁ। କଣ ହେଲା କାଇଁ ଫୋନ୍‌ କରୁଚୁ ମତେ କାଇଁ ଫୋନ୍ କରୁଛ ତୋତେ ମନା କଲି ପରା ଫୋନ୍ କରନା ବୋଲି। ଦେଖୁଛି ତାରନି ବାହାର କରିବ ସେ ସକ୍ତି ଟା। ତମେ ମୁଁ ମୁଣ୍ଡ ଗରମ କରନା ଯବା ହେଲା ରକ୍ ଫୋନ୍। ହୁଁ ହୁଁ।
ହୁଁ।
ଯାଉଛୁ।
ଶୁଭୁ ନାହିଁ।
ଶୋଇବି ଯାଉଚି ରଖୁଛି।
ଶୋଇପଡ଼। ହଁ।
ହଁ ଆସ ଶୋଇ ବି ଯାଉଛି।
କାଁହିକି ଶୋଇବ?
ଶୋଇକି ଉଠିଲେ ଯିବି କା
ତମ ଯୋଗୁରୁ ଆସି ଏଠି ବସିକି ସିଲେଇ କଲି ତମେ କହୁଚ ଶୋଇବ।
ଆଁ ଶୋଇବି ଶୋଇଲେ ପୁଣି କାଚ ଆଣିବା ପାଇଁ ଯିବି ଯାଇକି କହିକି ଆସିକି ସେ ଆସିକି ମାପ ପନେଲେ କାଚଟା କରିକି ଦେଲେ ମୁଁ ପୁଣି ଲଗେଇବି ସେ ଠାକୁର କୁରର ବାହାର ଦାଣ୍ଡ ବାହାର ଠାକୁର ଘର ଯୋଉ ହେଲା ସେଠି ଗୋଟେ ଛୋଟିଆ ଝରକା ଟାଇପ୍ ର ହେଇନି। ତାକୁ କାଚ ଲଗା ହେବ ବୋଲି
ତମ ଘରର ଗୋଟେ ଭିଡିଓ କରିକି ମତେ ପଠେଇବ ସେ ଘର ନୂଆ ସାନି ହେଲା ଦିନଠୁ ମୁଁ ଜାଣି ପାରୁନି। କଉଠି କଣ?
ଇଏ ଏବେ ଭିଡ଼ିଓ କଣ ଆଉ ହେବ। ନା ନା ଆଜି କିଛି ପଠା ହବନି ଆଜି। କାମ ଅଛି ଦୁନିଆ ମୁ ସା ଯିବ୍
ତମେ ପଳେଇବ ଫୁଣି ଆଁ